ହ୍ୟାଲୋ।
ହ୍ୟାଲୋ
ଭାଉଜ କଣ କରୁଚ?
ଖାଇବା ପିଇବା ସରିଲା ଆସିଲୁ ଶୋଇବା ପାଇଁ ଆଉ
ଓହୋ ଖାଇ ସାରିଲଣି?
ତମେ କଣ ଅଛ
ନଁ ନାଇଁ ଜଷ୍ଟ ଏ ସୋଇଥିଲି ଉଠିକ ଏଇ ଆଇଲି ଇନା
ହ
ଆଉ କଣ ଖାଇ ଲ କଣ?
ହେଇଥିଲା ଭାତ ହେଇଥିଲା ଡାଲମା ହେଇଥିଲା ଆଉ ଭଜା ତରକାରୀ ଆଉ ଜହ୍ନି ଆଳୁ ତରକାରି ହେଇଥିଲା ହଁ
ଏଇ ମୁଁ ଖାଇ ମୁଁ ଏଇନା ଶୋଇକି ଅଳ୍ପ ଗୁଣ୍ଡେ ଭାତ ଖାଇକି ଆଇଲି। ଏ ଅରୁଆ ଖାଇଲେ ଆଉ ବେସନ ପ ପନିର ଆଳୁ ତରକାରୀ ହେଇଥିଲା। ଆଳୁ ଭର୍ତ୍ତା ହେଇଥିଲା ପୋଟ ଟଳ ଭଜା ହେଇଥିଲା ଖାଇକି ଆଇଲି।
ତୋର ଗୋଟେ ପରିବାର ନା
ହଁ ଆଉ ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି ସେଇତ ଗରମ ତ ହଉଛି।
ହୁଁ। ତମ ଆଡେ ଜୋର ଗରମ ହୁ ବୁଝିଲ
ଏଠି ଗରମ ହଉଛି ବର୍ଷା ହଉନି ଏମତି ଆଉ
ଆଉ ବଡ ଭାଉଜ?
ବଡ ଭାଉଜ ଭାଇ ଆସଛନ୍ତି ବଡ ଭାଇ ଏନିକା ଆସିଲେ ଖାଇବାକୁ ଦଉଛନ୍ତି।
ହୁଁ ହୁଁ
ରଜ ଡ୍ରେସ୍ ଫ୍ରେଶ୍ କିଣି ସାରିଲୁଣି?
କଣ?
ରଜରେ କିଣି ସାରିଲେଣି ଡ୍ରେସ
ହୁଁ ଆଣିଛି ଦିହଳ ଆଣିଛି ଆଉହଳେ ଯିବି ଆଣିବାକୁ, ଗୋଟେ ଆଣିଛି ବଡ ଡ୍ରେସ ଟେ ଆଣିଛି ଆଉ ଗୋଟେ କୁର୍ତିୀ ଆଣିଛି।
ହୁଁ
ତମେ କରିଛ ରଜରେ ନା କରିନା?
ନା ଝିଅ ହରିଆଙ୍କର ଆଣି ସାରିଲେଣି। ଆଣି ସାରିଲୁଣି ଏଇକ? ଏ ଝିଅର ପୁଅର
ହଁ।
ତାଙ୍କର ଆଣିସାରିଲଣି ଆମର ହେଇନି।
ହବ ଆଉ ନା
ହଁ ଯାଇନୁ କିଣିବା ଦେଖିବା ଅଛି ତ ଆଉ ଦେଖିବା ଯିବା ଆଉ
ଭାଇ ପଇସା ଦେଲେ ଯିବ ଆଉ ତମର ବଡ ଭାଉଜର ଆଉ।
ହଁ ସେଇଆ ନୁହଁ ଆମେ କୋଉଠୁ ଆଣିବୁ, ହେଁ ହେଁ ଭାଇ ମାନେ ପଇସା ଦେଲେ ଭାଇ ନେଲ ନେଲ ନା ଆଣିବି?
ହଁ ଆଉ ଏଥର ର ହୁଁ
ଆଉ କହୁନ କୁହ
ନା ନା କୁହ।
ଭାଇ ମାନେ ତୁ ଗୋଟା ହେଇକି ଯାଇଛୁ ଗୋଟେ ଆଣିବୁ ବୋଲି ସେ ସେ ତିନିଟା ଆଣିବୁ ସେଇ କେହି ଭାଗ ନି ନେଉଁନାହାନ୍ତି।
ଆଉ ତମେ ଗୋଟେ ଆଣିବା କଥା ତମେ ତିନିଟା କାହିଁ ଆଣିବ। ସେ ତ ସିମିତିଆ ଜିନିଷ ଗୋଟେ ଦେଖ ଦେଖ ଦେଖୁ ତିନ
ଏଥିପାଇଁ ଭାଇ ମାନେ ଡରିକି ନଉନାହାନ୍ତି।
ହୁଁ ହୁଁ ହୁଁ ବେଶି ପଇସା ଖର୍ଚ୍ଚ ହେଇଯିବ। ଅହଁ ହଁ ହେଁ?
ବୋଉ ଶୋଇଛନ୍ତି।
ହଁ ବଉ ଶୋଇ ଚି ଭାଈ ଶୋଇଚି। ବଡବଉ ହେରିଆ କଣ?
ତମ ବାରିରେ କିି କି ଛି ଗଛ ଲଗେଇଛ ତମେ?
ବାରିରେ ମନ୍ଦାର ଗଛ ଅଛି ଉଁ ଯୋଉ କମ ମଲ୍ଲିୀ ଫୁଲ ଗଛ ଅଛି କନିଆରୀ ଗଛ ଅଛି ଆଉ ଟଗର ଗଛ ଅଛି ସଜନା ଗଛ ଅଛି ଆମ୍ବ ଗଛ ଅଛି ଆଉ ଆଉ କଣ ଅଛି ଅମୃତଭଣ୍ଡା ଗଛ ଅଛି ପିଜୁଳି ଗଛ ଅଛି ଏବେ ନୂଆ ହେଇ ଆମର ଯୋଉ ଆଗ ଯୋଉ ଦାଣ୍ଡ ଯୋଉ ଆମର ଯୋଉ ଆଗ ଯୋଉଟା କରିନୁ ଛୋଟିଆ ବଗିଚାଟେ ସେଇଠି ଏବେ ନୂଆ ଜହ୍ନି କାକୁଡି ଗଛ ମାମୁଁ ଘରୁ ଆଣିଥିଲି। ମଞ୍ଜି ମୋ ମାମୁଁ ପୁଅ ଲଗାଏ ତ ଏ ଯୋଉ କରେ ବିଲରେ ଚାଷ ଯାକୁ ଆଣିଥିଲି ଲଗେଇଥିଲି ଜହ୍ନି ଆଉ କାକୁଡି ଲଗେଇଥିଲି ଏଇ ଆସିକି ଏଡିକି ଏଡିକି ବଡ ବଡ ଟିଏ ଚାଖେଣ୍ଡେ ସାଇଜରେ ହେଲାଣି ସବୁ।
ହ ତ ସତ କଥା ନା
ହୁଁ।
ଗଛଛ ହଁ ଗଛ ବୃଛ ରହିବା ଦରକାର ଘରେ ଯୋଉ ଗରମ ଲାଗୁଛି ଟିକେ ପବନ ତ ଦବ।
ଗରମ ହଁ ବ ସେଇଥିରେ। କୋଉଠି ପବନ ଦଉଛି ଗଛ ତ ହଲୁନି ମୁ
ହଁ ସକାଳେ କଣ ଖାଇଥିଲ?
ସକାଳେ ଖାଇଥିଲି ମୁଁ ଏ ଯୋଉ ଛତୁଆ ଗୁଣ୍ଡ ମୋ ବୋଉ ଛତୁଆ ଗୁଣ୍ଡ କରିଦେଇଛି ପୁରା ଡବାରେ ଡବେ। ସେଆକୁ ଖାଇଥିଲି।
ଭଲ ଜିନିଷ ଛତୁଆଟା କଣ ଖରାପ ଜିନିଷ
ଛତୁଆରେ ସବୁ ପକେଇକି ମତେ ଯୋଉ ସୋ ସୋଲା ମିଳୁନି କି। ସୋଲା ମୁଢ଼ି। ସୋଲାକୁ ଆଉ କାଜୁ। ଆଉ ପେ ତା ବାଦମ ତାକୁ ସବୁ ପକେଇକି। ଆଉ ବାଦାମ ଦୁଇଟା ଛଡ଼େଇକି ସବୁ ପକେଇ ବସି ସବୁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲା। ମୋ ଲାଗି ଡବେ ରଖ ରଖିଲା ଆଉ ଡବେ ପଠେଇଲା ମାମୁଁ ଘରକୁ ଏ ମୋ ମାମୁଁ ପୁଅ ଖାଉନି ତ ସକାଳୁ ପଳଉଛି ଟ୍ୟୁସନ ଖାଉନି। କହୁଛି ମୁଁ ଖାଇବିନି ସେ ଯୋଗୁ ତା ଲାଗି ଡବା ପଠେଇଲା। ଆଉ ଗାଁ ପଠେଇଲା ମାମୁଁର ଗାଁ କୁ ପଠେଇଲା ଅଜା ପାଇଁ ଡବେ।
ଭଲ ନା ସେ ଛତୁଆ ଟା ଭଲ ଜିନିଷ ଖାଇ ତ ଭୋକ ଲାଗିବନି ଶୀଘ୍ର।
ହଁ
ସେଇା ଭଲ କଥା ମୁଣ
ସେ ଭାଉର ବିଶେଷ କରି ପୂଜା କରିଦି ଆସୁଛି ଛତୁଆ ଦିଛାମ ଖାଇ ଦଉଛି ମାନେ ମୋର ପୁରା ଦଶଟା ଏଗାରଟା ପର୍ଯ୍ୟନ୍ତ ପଳାଉଛି
ସତବେଟା ଭଲ ଜିନିଷ ସତବେ ସବୁ କହିଲା ତାପରେ ଦେହ ବାଳ କିଛି ଖରାପ ନୁହଁ
ମୋର ଦଶଟା ଏଗାରଟା ପର୍ଯ୍ୟନ୍ତ ପଳଉଛି ମତେ ଆଉ ଭୋକ ବି କରୁନି ପଖାଳ ଖାଇବାକୁ ଇଚ୍ଛା ବି ହଉଛି ଅୁନି
ହୁଁ
ବଉର ଆଜି ଗୁରୁବାର ବୋର ମୋର ଏକା ସାଙ୍ଗରେ ଗୋଟେ କଣ? ଖାର ଗୋଳେଇରେ ମୁଦି ଚାମଚ ଖା ସିି ଚାମୁଚ ଖାଇଦଲା ଶହଇଲା ତାପରେ ଯାଇକି ଭାତ ଫ ତ ରାନ୍ିଲ ସ ସେୋର ଗରମାତ ଖହଲା ମୁଁ ମୋର ପଖାଳ ମୁଁଟେ ଖାଲି ଏଇ ନାହିଁ ଶୋଇକି ଉଠିକି ଟିକେ ଗରମ ଭାତ ମୁଁଠେ ଖାଇଛି।
ଆଉ କଥିଲା ଭାଉ କ
ଆଁ
ଭାଉଜଙ୍କ ପାଖକୁ ଫୋନ୍ କରୁଥିଲା।
ନା ମୋ ଭାଉଜ ତ କାଲି ଆସିବ ଆଉ କହିଁ ଫୋନ କରିବି।
ଆଗପଣ କ ଯାଉଧ କାଲି
ଫୋନ୍ କରୁଥିଲି ସେ ଉଠେଇଲାନି।
ଠାଲନି
ନା ଯାଇଥିଲା ଅ ଯୋଉ କମ ଦାଣ୍ଡିଆଡେ
ହଁ ହଁ ହଁ ହଁ ଚାଲ ପାଇଁ ଯାଇଥିଲେ। ରା ଯାଇଥିଲେ ତୁମି ଯାଇଥିଲେ ରନୀ ବବି, ଯାଇଥିଲେ
ଉ ହୁ। ଆଉ ସେ କିଣା କିିଣି କରିବାକୁ ଯିବନି କି।
କନ ଉଠାଉନାହାନ୍ତି।
କିଏ?
ହଁପା ଅପା ଦିଦେ ହଁ।
ସାର୍ କଥା ମୁଁ ଜାଣି ନେଇଲୋ ସତ କଥାଲୋ ସାର୍ କଥା ସାର୍ କଥା ମୁଁ ସତ କଥା କହୁଛି ମୁଁ ଜଣି ସାର୍ ଆଜି ବି ସାର୍ ଦେଖିଛ ଏନି ଟାଇମ୍ ଆମ ଘରେ। ସାର୍ ଆଜି ମୁଟୁ ଆମ ଘରକୁ ଆସିନାହାନ୍ତି।
ନା ସାର ଫନ କାଇଁ କଲେ ଉଠନାହାନ୍ତି।
କିଏ ଜାଣି ମୁଁ ଜାଣିନି ସାର୍ କଥା ମୁଁ ବି ଆଜି ସାର ଙ୍କୁ ଦେଖିନି ସାର୍ ଆମ ଘରେ ସବୁବେଳେ ଦେଖିଲା ବେଳୁ ସାର୍ ଏକ ଫୋନ ନାଇଁ ଆଣେ ନାଇଁ ସାର ଆଜି ଆମ ଘରକୁ ଆସି
ସାର ବୋଧେ କୁଆଡେ ଯାଇଛନ୍ତି ନା କଣ?
ମତେ ଲାଗୁଛି ବି ସେଇଆ।
ଆରେ କୁଆଡେ ପଳେଇଛନ୍ତି ନାହାନ୍ତି ଘରେ।
ହେ ସେ କହିଁ ଯିବ କୁଆଡେ ତାର କଣ କାମ
ରାଧେ ରାଧେ। ସପିଙ୍ଗ କରିବା ପାଇଁ।
ହେଁ ରଜ ସପିଙ୍ଗ ମୋର ମୋ ବୋଉର ତାର ଯିବେ।
ଓ ଆଉ ତାହେଲେ କାଇଁ ଶୋଇପଡିଛନ୍ତି।
ସେ ଯିବ ତାର ଆ ହେ ହଁ ବେଶୀ ଶୋଇପଡିଛି ତାଲେ କଣ ଅଛି।
ପଖାଳ ଖାଇକି ଶୋଇ ପଡିଛନ୍ତି ସେଇ ପା ସାର ଙ୍କ ଫୋନ ଉଠଉନାହାନ୍ତି ସେ ଆଉ।
ଥାଉ ଶୋଇ ପଡିଛି ନା କ
ଆର୍ ଫୋନ କଲ ଭଲ୍ କରିଥା ନା ନା ନାଇଁ କରିନାହାନ୍ତି
ନାଲୋ ତାର ତ କାଲି ଦିଟା ଇଏ ହେଇଗଲା।
ହଁ ମୋ ସହିତ ଗୋଟେ ମୋ ସହିତ ଗୋଟେ କଥା ହଉଥିଲେ ମୋ ସହିତ ଗୋଟେ କଥା ହଉଥିଲେ।
ହୁଁ। ତମ ସହିତ ଗୋଟେ ମିଲି ଲେ ଯୋଉ ବଡ ଭାଉଜ ସହିତ ଗୋଟେ।
ହ ନି ଦୀଗଦଲା
ହୁଁ।
ଯାଇନ ଭାଉଜଙ୍କ ଘରକୁ ଯାଇନ ଟୋଟାଲ ବଧେ ମ ଭାଉଜ ଆଶ୍ ତଲା ଳୁନା ମାନେ ଆସିଚନ୍ତି ଯୋଉ ଆସ ଆସିଲେ ଯୋଉଶ୍ କ୍ରର ଆଧିକା ଆଠ ଦିନ ଯାଇନ ତାଙ୍କ ଘରକୁ
ନା ତାଙ୍କରୁ ଉଁ ଯାଇନି କଣ ସିନା ଆମେ ଯୋଉ ରାତିରେ ଭୋଜି କର ଥିଲୁଆଙ୍କ ଘରେ ସେ ସେଦିନୁ ତାଙ୍କରୁ ବଧେ ତିନି ଛଅ ଥର ଖଣ୍ଡେ ଯାଇଚି ସେନ ଗୋଟେ ଦିନରେ
ନାଇଁ ମର ଟାରେ
ଙ୍କ
ଭାନୁ ଆସିଥିଲେ ବୋଲି ନା କ ଇଲୋ ସତ୍ ଆଉ ଯୋଉ ଆସ ତିଲେ ବୋଲି ତମ ଅପା ଦିଦି ଆଶ୍ ତିଲେ ବୋଲି
ହଁ ସମସ୍ତେ ଆମେ ଫିଷ୍ଟ କରିଥିଲୁ
ଏଇଦିନ ସେ ଆସଥିଲେ ବୋଲି ତମେ ପଳେଚ ଛଅ ଥର ନା ହିଁ ହିଁ
ସେଦିନ ତ ଗଲା ଗଲା ତାପରେ କାଲି କଥା ଦେଖୁନା କାଲି ଯାଇଥିଲି ଦେବାକୁ ଇଏ କନ୍ ମ ତାଙ୍କ ଔଷଧ। ତାକୁ ଥଣ୍ଡା ହେଇଯାଇଶ୍ ସେ ଜୋର୍ ସାରିଆ ଆ ବଡ ବଂସ୍ ଲା ଆ ଆ କହିଲା ନେଇଯା ତାକୁ ଟିକେ ଦେଇଦେଇକି ଆସିବୁ। ସେଥିରେ ଗଲି ପୁଣି ସେ ଥିରେ ଯାଇଛି ମତେ ତାଙ୍କ ବୋଉ ଡାକୁଛନ୍ତି ପଇସା ଦେବୁ କଣ କଇବୁ କଉନା ମୁଁ ଜାଣିଛ ନା ରକେଟେ ହେଇକି ଦୌଡିକି ଆଇଛି। ପଇସା ଆନ୍ଲନ୍ ଦୋଉଡ଼ିକି ଆଇଚି। ମୁଇ ଶୁନ୍ ନା ତାଙ୍କ ଘରକୁ ଆଉ ଆସିବିନି ମୋଟୁରୁ। ତା ଘରୁ ଗଲେ ତାଙ୍କ ତାଙ୍କ ଘରୁ ଗଲା ଆଳ ସିନା ପଇସା ଦେଉଚ ନ୍ତି
ହଁ ନଗଲେ ହିଁ।
ସେ ଅ ନଗଲେ ଇ ଇଏ ଗୋଡେ ଫୋନ ଗଡ ଖିଦୂର୍ ଆଇ ନଆଇଲେ ହବନି ତୁ ଆଇ।
ହଉ ଜ
କି ତୁ ଯିବୁ।
ଗଲେ ତ ପଇସା ଦଉଛନ୍ତି ହାତରେ।
ହଁ ଏମିତି ପଇସା ଦେଲେ ତମ ଘର କୁ ଆଉ କିଏ ଆସିବ କୁହନି ସେୟା ବା।
ସେମତି ହଁ ଗଲୁ କେତେବେଳେ କେମିତି ଦେଇଦେଲେ କିଛି ସବୁବେଳେ ଗଲେ ଭଲ ଲାଗିବନି।
ସେୟା ମୁଁ ସବୁବେଳେ ଯିବି ବୋଲି ତମେ ସବୁବେଳେ ଯଦି ପଇସା ଦବ ମତେ ସେଇଟା କିମିତିଆ ଲାଗିବ କୁହନି। ତା ଦିହରେ ପୁଣି ଭାଉଜ ବଡ ଭଉଣୀ ହେଲା ତା ଙ୍କ ଘରୁକୁ ଯାଇଥିଲି। ବୁଝିଲ
ହଁ ହଁ ବୁଝିପାଇଲି ହଁ କୁହ।
ବୁଝି ପାଇଲ ନା ତାଙ୍କ ଘରକୁ ଯାଇ ଥିଲି ଫୋନ ଆଣିଆକୁ ବୁଝିଲ ଫୋନ ଆଣିଆକୁ ଯାଇ ଥିଲି କଣ ହେଲା ନା ସିଏ ମତେ ଦେଲା ପଇସା।
ଭଲ ନା ପଇସା ଦେଲେ ଭଲ ଖର୍ଚ୍ଚ କରିବ।
ବ
ସେଇଟା ହଁ ବନ୍ଧୁ ରେ ବୋଇଲେ କେ ଯେମତି ପଇସା ସବୁବେଳେ ବି ଦେଲେ ଇଚ୍ଛା ହବନି ଯିବା ପାଇଁ ଜଣଙ୍କ ଘରକୁ।
ହଁ ସେଥିପାଇଁ ଆଉ।
ଆଉ ହଉ ଯା କଣ ଖାଇବ କି କଣ କଣ କରିବ ବୋଧେ ଆଉ।
ହଁ ଯାଉଛି ଭାଉଜ
ହଁ ହଁ
ଘର ଖରି ହଉ